ହ୍ୟାଲୋ।
ହୁଁ ସୁମନ କଣ କରୁଚ?
ନା ଏମିତି ବସିଚି।
ଏକ୍ଜାମ ପାଇଁ ପାଠ ପଢ଼ୁଚ?
ହଁ ପରୀକ୍ଷା ପାଇଁ ପାଠ ପଢୁଚି।
ଏବେଠୁ ଷ୍ଟାର୍ଟ କଲଣିି।
ଏଇ ଆଷାଢ଼ ମାସଠାରୁ।
। ତ ଥିଲି କାଲି ଆଉଥରେ ପ୍ରେସେନଷ୍ଟେସନ ଦବ ନା?
ନାଇଁ ଆମେ ମୁଁ ଦେବିନି।
ଆଉ
ସେମାନେ ରୋଜାଲିନ ଭୂୟାଁ ଯୋଉମାନଙ୍କର ଭଲ ହେଇନି ସେଇମାନ ର ଦେବେ ବୋଲି ଦିଦି କହିଲେ।
। ହୁଁ, ଆଚୁଆଲି ପ୍ରାକ୍ଟିସ୍ କରିବା ଥିଲା। ସେମାନେ କଣ କରୁଛନ୍ତି ନା ପ୍ରା ଟିସ୍ କରିନାହାନ୍ତି ହେଲା। ସେଇଥିପାଇ ବୋଧେ
ମାନେ ଆଗରୁ ସେମାନେ କରିନାହାନ୍ତି କିଛି ଏବେ ଆସିକି କହୁଛନ୍ତି ଆମେ କରିବୁ। ବୁ ବୋଲି ମାନେ ଆଉ ଥରେ ଦବୁ କହିବୁ ବୋଲି।
ହଁ। ଦେଖ ଯୋଉ ଜିନିଷ କୁ ବି ମାନେ ଆଗ କରିବାର ଥିବ ଆଗରୁ ମାନେ ପ୍ଲାନିଂ ପ୍ରାକ୍ଟିସ କରିକି ରଖିଲେ ହିଁ ସେଇଟା ଭଲ ହବ। ଆଉ ଦୋଷରୁ ଗୋଟେ ପିଲା ଉପରେ ଦେଲେ କେମିତି ହବ
ସେଇ କଥା ମାନେ ମତେ କହୁଛନ୍ତି ପିଡିଏଫ ଟା ମୁଁ ଭଲସେ ଛାଡି ନଥିଲି ହେଲେ ମାନେ ମୁଁ ମୁଁ ସବୁ କଲି ହେଲା ଯାହା ଯାହା ବାହାରିବ କଥା ମୁଁ ସବୁ ବାହାର କଲି ମୁଁ ସବୁ କରିଲି ମାନେ ସେ ପିପିଟି କାନ୍ଧରେ ସବୁ ମୁଁ ହିଁ କରିଲି ତାପରେ ଲାଷ୍ଟ ମତେ ବାରମ୍ବାର ରୋଜାଲିନ୍ ହିଁ ବାରମ୍ବାର କହିଲେ ତମେ ସବୁ ଏଇଟା ଆଉ ଥରେ ପସାଅ ଏଇଟା ଆଉଥରେ କର ଭିଡିଓ ଟା ଆଉଥରେ ପସାଅ ମାନେ ବାରମ୍ବାର ମତେ ଖାଲି କହିଲେ ଏଡିଟ କର ହେଲା ତିନି ଚାରି ଥର ମାନେ ବହୁତ ଥର ହେଲା। ଗ୍ରୁପ ତୁ ମୁଁ କେଥର ପିଡିଏଫ ଟା ପଠେଇଚି ତାପରେ ମୁଁ କହିଲି ତାପରେ ଲାଷ୍ଟକୁ ଏନ୍ତି ପିଡ଼ିଏଫ ଓପନ ହବାରେ ଭୁଲ ହେଲା ତାପରେ ନା କୁ ମୁଁ ହିଁ ଭୁଲ ପଠେଇଥିଲି ଦେଖିଲା ଳକୁ ମୁଁ ସବୁ ଠିକ ପକେଇଚି
ହଁ ମୁଁ ବି ଆଜି କହୁଥିଲି ଦିବାକର ପଚାରୁଥିଲା ନା କହୁଚି ତୁ କିଛି ଜାଣୁ ତୁ ପାଟି ଚୁପ୍ କରି ମତେ କହୁଥିଲ ଆଉ ଛାଡ ତାଙ୍କ କ
ହୁଁ ଆଉ ତମ ଗାଁ କୋଉଠି?
ଆମ ଗାଁ ଇଚ୍ଛାପୁର।
ହୁଁ ସେଠି ଫସଲ କଣ ହୁଏ?
ଫସଲ ଧାନ ଗହମ ମାଣ୍ଡିଆ ଆଉ ଖଟା ଶାଗ, ଆଉ ଆଉ କଉ ହଁ ଏ କହିଲ ଉଁ ଗୋଟେ କଣ ହୁଏ ଭୁଲ ଶାଗ ଗୁଡା ଅଧିକ ହୁଏ।
ଆଚ୍ଛା।
ଶାଗ ଅଧିକ ହୁଏ ମାଣ୍ଡିଆ ହୁଏ ଧାନ ଗହମ ହୁଏ ଆଉ ଆଉ ଚାଉ ଧାନ ମାନେ ନେ ଚାଉଳ ଅଲଗା ଅଲଗା ପ୍ରକାର ବାସୁମତି
ହଁ
ଏମିତି ଅଲଗା ଅଲଗା ଚାଉଳ ହୁଏ।
ଆଚ୍ଛା।
ତମର?
ଆମର ଧାନ ଗହମ ମୁଗ ବିରି ତାପରେ ଯିଏ ଯାହା ପନିପ ପରିବା ଲଗେଇ ପାଇଲା ସେଗୁରାକ ସବୁ ବିଭିନ୍ନ ପ୍ରକାର ସବୁ କିିଛି ହୁଏ।
ଆମର କୋଳଥ ବି ହୁଏ ।
ହଁ କୋଳଥ ମାଣ୍ଡିଆ ଗୁୁରା ସବୁ ହୁଏ ଆମର ।
ହୁଁ ତମ ଗାଁ କୋଉଠି?
ଆମ ଗାଁ ଜଗତସିଂହପୁର ଦରଡ଼ା ।
ସେଇଠି ଫେମସ କଣ ମାନେ ଫେମସ ଖାଇବା?
ଖାଇବା ସେମିତି ନାହିଁ ହେଲେ ମନ୍ଦିର ଭିତରୁ ଶାଳରା ମନ୍ଦିର ମନ୍ଦିର ଗୋରଖନାଥ ମନ୍ଦିର ତାପରେ ଧ୍ୟାନକୁଦ ଏଗୁଗୁରା ସବୁ ଉ-ଉ ପ୍ରସିଦ୍ଧ।
ତମେ ଯାଇଚ କେବେ ବୁଲି?
ହଁ ମୁଁ ବହୁତ ଥର ଯାଇଚି ।
ବହୁତ ଲୋକ ଆସନ୍ତି?
ହଁ ବହୁତ ଲୋକ ଆସନ୍ତି
ହୁଁ ହୁଁ ହୁଁ।
ହୁଁ। ଆମ ଜଗତସିଂହପୁର ଜିଲ୍ଲାରେ ପାହାଡ଼ କିନ୍ତୁ ନାହିଁ । ନା ସେ ଗୋଟେ ହିଁ ଜିଲ୍ଲା ଯୋଉ ଜିଲ୍ଲାରେ ପାହାଡ଼ ନାହିଁ।
ଓ ଆମର ଆମ ଗାଁ ଯୋଉଠି ସେଇଠି ପାହାଡ ଠାରୁ ପଥର ପାହାଡ ଅ ଅଧିକ ମାନେ ଗୋଟେ ଗଛ ବି ନଥିବ ତାହେଲେ ପଥର ଉପରେ ପଥର ପଥର ଉପରେ ପଥ ପଥର ଏତେ! ବଡ ବଡ ପଥର ସବୁ ଗୋଟେ ପାହାଡ ପରିକା ହେଇଥିବେ।
ଓ-ଓ-ଓ-ଓ।
ତା'ପରେ ଗଛ ମାନେ ଗଛ ପତ୍ର ପାହାଡ ବି ଅଛି। ହେଲେ-ଏ-ଏ-ଏ-ଏ ପ୍ ପତ୍ର ପାହାଡ ଗୁଡା ଆମ ଗାଁ ପାଖରେ ଅଛି। ଯୋଉଟା କି ପତ୍ର ଉପରକୁ ଚଢିକି, ମଣିଷ ସେଲଫି ଫେଲ୍ ନିଅନ୍ତି । ଆଉ ଗଛ ଯୋଉଠି ରୁହେ ତ ସେଇଠି ଚଢି ଚଢିପାରିବେନି କଣ ପାଇଁ ମାନେ ସାପ-ପ, ପୋକ, ଜୋକ ଥିବ ବୋଲି।
ହୁଁ।
ହଉ, କୈଳାସ ଗିରି ଜାଣିଥିବ ତ, ତମେ
ହଁ, ଶୁଣିଚି।
କୈଳାସଗିରି ସେଇଟା ହଉଛି, ଇ୍ଛାପୁର ରେ ଆଉ ଗୋଟେ ଅଛି। ଛୋଟ ଟା ମାନେ-ଏଁ ଉଁ ଶିବ ପାର୍ବତୀ ର ବଡ ବଡ ମୂର୍ତ୍ତି ଗୁଡା ସେଇଠି ଅଛି। ଆଉ, ସେଇଠିକି ଯାଇକି କପଲସ୍ ମାନେ, ପ୍ରେମିକା ମାନେ କଣ କରନ୍ତି ନା, ନେମ୍ ଦେଖନ୍ତି। ସେ ମୂର୍ ତଳେ ଯୋଉ ପ୍ଲେସ ରୁହେ, ଆଉ ସେଇଠି ୱିଶ ମାଗନ୍ତି। ସେଇଟା କଣ ସତ ହୁଏ, ବୋଲି ବଡ ମାନେ କୁହନ୍ତି।
ଓ ଇଛାପୁର ଗାଁ, ନା ଇଚ୍ଛାପୁର ନାଁ ବି ମୁଁ ଶୁଣିଛି।
ହ ପୁର ପର ଷ୍ଟେସନରେ।
ହଁ, ସେ ମାନେ ଗୋଟେ ଓଡିଆ ମୁଭ ଫିଲ୍ମଟାଏ ଅଛି। ଆମ୍ ସବୁପିଛିଙ୍କର, ତାଙ୍କ ଗୀତରେ ଇଚଛା ପୂର୍ ଗାର ନା ଥିଲା।
ହଁ, ମାନେ ଏନନ୍ଦ ପୁର। ସେଇଟାତ ହ। ହଁ।
ହୁଁ, ହେଲା ଦିବ୍ୟାଙ୍କ ତମ ଖାଇଚି ଭାତ, ଡାଲି ତାପରେ ମାଛ ତକାରୀ। ତମେ?
ଏବେ ଏବେ ଖାଇଦେଲ?
ଏବେ ମାନେ ଖରାବେଳେ ଖାଇଥିଲି।
ଓହୋ!
ହୁଁ, ଆଉ ତମେ?
ମୁଁ ମୁଁ ବି ଖରା ବେଳେ ଛାଇଥିଲି ଭାତ୍ ତ ତା'ପରେ ବାଇଗଣ, ଟମାଟ, ଆଳୁ ତରକାରୀ, ଭେଣ୍ଡି ଭଜା।
ଆଚ୍ଛା।
ଏବେ ରୋଷେଇ ହଉଛି।
ଆମର ବି।
ହୁ, ହୁ,
ଆଛା ଦିବାଗର ତମକୁ କଣ କହୁଥିଲା?
ଦିବାକର କୋହୁଥିଲା କି ଆଉ ପିପିଟି ଏପଟ ସେପଟ ହେଇଯାଇଛି। ସେବ୍ ସେ ଏଥିପାଇଁ ପିଲାମାନେ କରିନାହାଁନ୍ତି। ମୁଁ କହିଲି ଆଉ ତ ପିଲାମାନେ ପ୍ରାକ୍ଟିସ ନ କରିଥିବାରୁ, ସେ-ସେମାନଙ୍କର ପରଫେକ୍ଟ ହେଇନି।ତା'ପରେ, ତା'ପରେ ମୁଁ କହିଲି, ଆମେ ଯେବେ ପ୍ରେଜେଣ୍ଟସନ୍ ଦେଲୁ ଦେଖିକି ହସୁଥିଲେ। ସେମିତି ହସିବା କାରଣରେ ହିଁ ସେମାନଙ୍କର ବି ଖରାପ ହେଲା। ତା'ପରେ ସେ କହିଲା ନା ତୁ ଜାଣିନୁ, ପି ପି ଟି ଖରାପ ହେଇଛି। ମୁଁ କହିଲି ମୁଁ ଦେଖିଲି ନା କହୁଛି। ଆଁ ତୁ କଣ ଦେଖିଲୁ ତୁ କିଛି ଜାଣନୁ ବୋଲି ପଳେଇଲା।
ସେ ତ ସାଙ୍ଗ ମାନଙ୍କ ପଖ ନବ ନା ଆମ ପକ୍ଷ କାହିଁ ନବ।
ହୁଁ।
ଆଉ। ମାନେ ଯଦି ବି ଆମ ଯଦି ବି ପିଡିଏଫ ଟା କି ପିପି ଟା ଆମର ଓଲଟା ହେଇଚି ତାହେଲେ ଇଣ୍ଟ୍ରଡକ୍ସନ ଆଉ କନକୃଜନ ସେଇଟା ତ ଜଣେ ଜ ଭୁଲ କହିପାରିବନି ନା।
ହଁ ସେ ସେଇଟା ହିଁ କହୁଥିଲା। କହିଲେ କନକ୍ଲୁଜନ ଯଦି ଆମର କନକ୍ଲୁଜନ ଇଣ୍ଟ୍ରଡ଼କ୍ସନ ମେନ ପାଟଟା ଆରମ୍ଭ ସେ ଆରମ୍ଭ। ଶେଷ ବହୁତ ମୁଖ୍ୟ ତ ସେଟା ସୁମନ ନେଇ ଯାଇଥିଲେ ଭୂୟା ତ କହିପାରିବି ମୁଁ କହିଲି ଭୂୟା ତ ଲିଡ଼ର। ଥିଲା କନଫିଡେନ୍ସ ର ଥିଲା ସେ କହିବ ବୋଲି ସେ କେମିତି ନେଇଯିବ।
ମାନେ ଫାଷ୍ଟ ର କେତେ ମ୍ୟାମ୍ ଛାଡିଲେ ନା। ମ୍ୟାମ୍ ମାନେ ଗୋଟେ ଗୋଟେ ପାରାଗ୍ରାପ ଟାଏ ଛାଡିଥିବେ ଦେଖି ତମ ଗ୍ରୁପ ରେ ବି। ଏ ଏଇଟା ହେଲା ଇଣ୍ଟ୍ରୋଡକ୍ସନ। ତାପରେ ଏଇଟା ହେଲା କନକ୍ଲୁଜନ ତାପରେ ମୁଁ ପଚାରିଲି ଏଟା କିଏ ନଵ ଭୂୟାଁ କହିଲା ମୁଁ ନେବି ମୁଁ ନେବି ମୁଁ ନେବି ତାପରେ ମୁଁ କହିଲି ହଉ ତାନେ ତୁ ନେ। ତାପରେ ତା ପୂର୍ବରୁ ଆମର ଡିସାଇଡ ହେଇଥିଲା ଏ ଏଇଟା ଇଏ ନବ ଏଇଟା ଏଇ ସ୍ଲାଇଡ ଟା ଇଏ ନବ। ବ ଏ ସ୍ଲାଇ
ହ ଆମର ବି ସେମିତି ପ୍ଲାନିଂ ହେଇଥିଲା କି ଏ ସ୍ଲାଇଡ଼ ହିଁ ଏ ସ୍ଲାଇଡ଼ ହିଁ ଏ ସ୍ଲାଇଡ଼ ଇଡି ହେଇଚି ଯେ ପିଲା କହିଲେ ମୁଁ ପ୍ରେଜେଣ୍ଟେସନ ଦେଇପାରିବିନି। ତା ତାପରେ ମୁଁ ତିନିଟା ସ୍ଲାଇଡ଼ ନେଲି ଲୋ ଉପପ ପାଞ୍ଚଟା ନେଲେ ଏମିତି ଆମେ ବାଣ୍ଟା ବାଣ୍ଟି ହେଇକି ପ୍ରୋଜେକ୍ଟ ଟା କଲୁ।
ହଁ। ତ ସେଇ ଟାଇମରେ ବି ମାନେ ସେ କହୁଛି କି ସୁମନ ଇଣ୍ଟ୍ରୋଡକ୍ସନ କରିଥାନ୍ତା ହେଲେ ଭୂୟଁ ହିଁ ଫାଷ୍ଟ ରୁ କହିଲ ମୁଁ ଇଟ୍ରୋଡକ୍ସନ ଆଉ କନକ୍ଲୁଜନ ନେବି ତାପରେ ମୁଁ କହିଲି ହଁ ତାକୁ ଯଦି ଭଲ ଲାଗୁଚି ସେ ନଉ। ଏଇଟା ବି ଭଲ କଥା ନା ଜଣେ କହିବ ଯ ଯଦି ଚାହୁଁଛି ତ
ହଁ ଯାହାର ଅ ଯଦି ଯାହାର ଆଗ୍ରହ ଅଛି ସେ କହିଲେ ଭଲ।
ସେଇଭଳିଆ ସେଥିପାଇଁ ମୁଁ କହିଲି ହଉ ତୁ କହ ତାପରେ ଏବେ ସେ ଯେମିତି କହି ପାଇଲାନି ତାରେ ମତେ କହୁଛନ୍ତି ତମେ କୁହ କଂକ୍ଲୁଜନ ଟା ତାପରେ ମୁଁ କହିଲି ମୁଁ ତ ପ୍ରିପେୟାର ହେଇନି ଆଗରୁ ହଁ ଟିକେ ପ୍ରାକ୍ଟିସ୍ କରିଥାନ୍ତି କଣ କରିଥାନ୍ତି ତାପରେ ମୁଁ କହିଦେଇଥାନ୍ତି।
ହୁଁ ହୁଁ ହୁଁ ହୁଁ।
ହୁଁ।
ହଉ କାଲି କାଲି ଯଦି ତମକୁ କହିବାକୁ ପଡ଼େ। ଅଲ ଦ ବେଷ୍ଟ ବହୁ ଭଲସେ କହିବ।
ଅ ପଡିବନି କାରଣ ଯୋଉ ମାନଙ୍କର ଖରାପ ହେଇଛି ସେଇମାନେ ହିଁ କେବଳ କହିବେ ବୋଲି ମ୍ୟାମ୍ କହିଲେ।
ସେମାନଙ୍କର କ୍ଲିପସ୍ ନେଇକି ଏଇ କ୍ଲିପ ତମ କ୍ଲିପ କୁ ଆଡ୍ କରିଦେବେ।
ହୁଁ ଏଡ଼ିଟ୍ କରାହେବ ମାନେ ସମସ୍ତଙ୍କର ସମସ୍ତେ ରାଜି ହେବନି ନା ଗୋଟେ ଗୋଟେ ଆଉଥରେ କହିବା ପାଇଁ। ଭୟଙ୍କା
ହଁ।
ହଁ। ସେଇଥିପାଇଁ ଆ ହୁଁ।
କିଛି ପରୀକ୍ଷା ପାଇଁ ପଢ଼ିବାକୁ ପଡ଼ିବ ଏକ୍ସାମ ପାଖେଇ ଆସିଲା।
ହଁ।
କିନ୍ତୁ କଣ ମୁ କିଛି ବୁଝି ପାରୁନି ହେଲା ସାରଙ୍କ ଚାପଟର ଟିକେ ବୁଝି ହଉଚି ହେ ମ୍ୟାାମ୍ କଣ କଣ ପଢ଼ଉଚନ୍ତି ଗୀତା ମ୍ୟାମ୍ ତ ଛାଡ଼
ଦେବିନା ମ୍ୟାମ୍ ଙ୍କର ବି ଆଗୁରୁ ଟିକେ ବୁଝି ହୋଉଥୁଲା ଏବେ କଣ ଏ କଣ ପଢ଼ୋଉଚନ୍ତି ମୁଁ ଜାଣି ପାରୁନେଇ।
କିଛି ବୁଝୁନି ତାପରେ ଆମର ପଲିଟିକାଲ୍ ସାଇନ୍ସ୍ ଆମ ଅନର୍ସ ହେଇଥିଲେ ଭଲ ହେଇଥାନ୍ତା।
ପଲିଟିକାଲ୍ ସାଇନ୍ସ୍ ମ୍ୟାମ୍ ଆକ୍ଚୁଲି ଭଲ।
ବୋହୁତ୍ ଭଲ ବୁଝୋଉଚନ୍ତି।
ହୁଁ।
ପୁରା ମାନେ କନସେପ୍ଟ୍ କ୍ଲିୟର୍ କରୁଛନ୍ତି।
ହୁଁ।
ହ କିଛି ନାହିଁ ଆମେ ଏକ୍ଜାମ୍ ପୂର୍ବ ଦିନ କି ସେଇ ଦଶ ଦିନ ପୂର୍ବରୁ ଚାଟ୍ ଜିପିଟିକୁ ଯେମିିନି ଏ ଆଇ କୁ ପୁରା ଆମ ରିସର୍ଚ୍ଚ କରିବା ଯେମିନି ଏ ଆଇ ରେ ଚାଟ୍ ଜିପିଟିରେ ପୁର ପ୍ରଶ୍ନର ପ୍ରଶ୍ନ ପଚାରି ପଚାରି ପଚାରି ଡାଉଟ୍ କ୍ଲିୟର୍ କରିକି ଏଗ୍ଜାମ ଦବା।
ହଁ।
ତମର ଗୋଟେ ସଲ୍ୟୁସନ୍ ସେଇଟା।
ହଁ। ଏଇଟା ଡିଜିଟାଲ୍ ଗ।
ହୁଁ ହୁଁ।
ଉଁ
ହଉ ରଖୁଚି।
ହଁ।
ହୁଁ ବାଏ।
ବାଏ।
କାଲି ମିଶିବା କଲେଜ୍ ରେ।
ହ